ଆଜ୍ଞା। ସାର୍ ନମସ୍କାର ଜୟ ଜଗନ୍ନାଥ।
କଣ କରୁଥିଲେ ସାର୍?
ଏ ବୁଲୁଥିଲୁ ଟିକେ ବର୍ଷା ଛାଡିଚି ଆସି ପୋଲ ଉପରେ ବୁଲୁଥିଲୁ ଆଉ।
ଆଜ୍ଞା। ଆପଣ ଆଉ ଆପଣ ମୁଁ ମୁଁ ବି ତ ସେଇ ବୁଲୁଚି। ସିଏ ଆଉ କଣ କରିବେ। ତ ପାଗ ଦେଖିବେ ଏଇ କିଛି ଟା ଦିନି ହବ ଏମିତି ବର୍ଷା ତ ବହୁତ ଲାଗି ରହିଚି। ଆଗକୁ ବି କି ଆଗକୁ ବି କହୁଚି ଆହୁରି ଦି ତିନି ଦିନି ଏମତି ବର୍ଷା ହବ।
ହଁ।
ଆଉ କଣ କରିବା ଏମିତି ଏଇନେ ଟିକେ ବ ବର୍ଷା ଛାଡିଲାଠୁ ଭଲ ପାଗ ଦେଇଚି ମୁଁ ବି ଆଇଚି ଆମ ପୋଲ ଉପରକୁ ଆସିଚି ଏମିତି ବୁଲୁଚି ଆଉ।
ଆଉ ଆଉ ଆପଣ ଆଉ ଖାଇଚୁ କଣ ସକାଳୁ ଏ ବିସ୍କୁଟ୍ ଆଉ ସେ ଖାଇଥିଲି ଆଉ। ଆପଣ ଆପଣ କଣ ଖାଇଛନ୍ତି?
ମୁଁ ସେଇ ବିସ୍କୁଟ ମିକ୍ସଚର ଚା ଚୁଡା। ସେଇରା।
ଏବେ କଣ ଖାଉଛନ୍ତି କି?
ଏବେ ଆମର ଗୋଟେ କେବିସ୍ ଖାଉଥିଲି।
ଥଣ୍ଡା ହେଇଯାଇଥିଲା। ଥଣ୍ଡା ଥଣ୍ଡା ହେଇଯାଇଥିଲା। ଭଲ ଲାଗୁନି ପାଟି ଟା ତ ସେଥିପାଇଁ ଟିକେ ପକେଇଦବା କଥା କେବିସ୍ ଆଉ।
ଆଜ୍ଞା। ଆଉ ଆପଣ କେତେ ଭାଇ ଭଉଣୀ କଣ ସାର୍? ଆଜ୍ଞା।
ମୋର ସାନ ଭଉଣୀ ଅଛି ଆଉ।
ମୋର ବି ତ ସେଇୟା ମୋର ବି ଗୋଟେ ସାନ ଭଉଣୀ ଅଛି ମୁଁ ବଡ। ଆଉ ଏମ୍ ଆଉ ଆପଣ କୋଉ ଆଉ କୋଉଠି କହୁଛନ୍ତି ସାର୍ କୋଉଠି ଆମ ଘର କୋଉଠି କହନ୍ତି?
ଆମ ଗାଁ ଟା ନାଁ ହଉଚି ବାଜପୁରା।
ଆମର ବି ଆପଣ ପାଖ ଗାଁ ଜାଣିଥିବେ ଗୋପାଳପୁର।
ହଁ ହଁ।
ହଉ ଆପଣ ଏବେ କଣ କରୁଛନ୍ତି? ସାର୍ ପଢାପଢି କଣ?
ପଢାପଢି ଏଇନା ଆମର ଡିପ୍ଲୋମା କମ୍ପୁଟର ସାଇନ୍ସ ଚାଲିଛି।
ଭଲ ଆଉ। ଆପଣଙ୍କ ଏଜ୍ କେତେ ହବ?
ମୋର ଏଜେ କୋଡିଏ ହବ ଆଉ।
ମୋର ତ ସେଇ ଉଣେଇଶି ଉଣେଇଶି ହବ ଆପଣ ବଡେ ବଡ ଟିକେ ଆଉ।
ହଁ।
ମୋର ଏବେ ଜଷ୍ଟ ପ୍ଲସ ଟୁ ସରିଛି। ଏଇ ବର୍ଷ। ପ୍ଲସ୍ ଟୁ ପାସ୍ ଆଉଟ୍ କରିଛି। ପ୍ଲସ୍ ଥ୍ରୀ କରିବି ଘରେ ହଁ ବାପା ତ ବର୍ତନ ଦୋକାନରେ ଅଛନ୍ତି ଏ ଦୋକାନ କୋଉଟା ଅଛି। ଆଉ ଘରେ କଣ ଆଉ ମୋ ମାଁ ତ ତ ହାଉସ ହେଇବି ଆଉ। ଆମର ଟିକେ ବଡ ଫ୍ୟାମିଲି ତ ଆମର ନିହାତି କୋଡିଏରୁ ଉଦ୍ଧ ଲୋକ ହେବେ। ଆମ ପରିବାରରେ
ହୁ ହୁ।
ମୋ ଜେଜ ଜେଜ ଥିଲେ ସେ ଦି ଦି ଭାଇ। ମୁଁ ତାପରେ ମୁଁ ଜେଜେ ଯିଏ ତାଙ୍କର ସିଏ ପୁଣି ଚାରି ଚାରି ପୁଅ ତାଙ୍କର। ମୋ ବାପା ହେରିକା ସେ ଚାରି ଭାଇ। ଆଉ ବଡ ଜେଜେଯେ ତାଙ୍କର ଜଣେ ଜଣେ ପୁଅ ଆଉ ସିଏ ସବା ବଡ।
ହଁ ହଁ।
ଆଜ୍ଞା।
ଆମର ନାଇଁ ଆମ ବାପାଙ୍କ ଜେଜେଙ୍କର ଦିଟା ପୁଅ। ତମ ଚାରି ଭାଇ ଆମର ଦି ଭାଇ ବାପା ହୁଁ ବାପା ବଡ ଆଉ ଦାଦା ଅଛନ୍ତି ସାନ ଆଉ।
କଣ କୁହନ୍ତୁ ଆପଣଙ୍କ ବିଷୟରେ ଆଉ ଆପଣ ସେପଟେ କଣ ଦର୍ଶନ ଏମିତି ଜାଗା ରହିଛି ଆପଣ ବୁଲିଛନ୍ତି ଏମିତି କିଛି ଜାଗା।
ବତ ପ୍ରବଳ ଜାଗା ଅଛି ବିଦଗିରି ରତ୍ଣଗିରି। ସେପଟ ଆମର ଏଇଟା ମହାବୟକ ଚଣ୍ଡିଗଲ ଗୋଟେ ନୂଆ ଜଗନ୍ନାଥ ମନ୍ଦିର ଖୋଲା ହେଇଛି ଆଉ ଏପଟ ଆମର ସେ ମିନି କେଦାରନାଥ ଜଗତେଶ୍ୱର ଧାମ।
ହୁଁ ହୁଁ। ଜଗତେଶ୍ଵର ଯାମ୍ ତ ମାମୁଁ ଘର ହବ ସେ ପାଖରେ ଯାଇଛିୁ ବହୁତଥର ଯାଇଛି ସେଠକି। ସେ ବଡ ଶିବଙ୍କର ମୂତ୍ତି ଅଛିତ ଆଜ୍ଞା। ଆଉ ଆପଣ ସବୁ ଯାଇଛନ୍ତି। କୋଉ କୋଉ ଜାଗା କଣ? ତା ଭିତରୁ ଯେତିକି କହିଲେ ସେ କୋଉ କୋଉ ଜାଗା ଯାଇଛନ୍ତି?
ତ ସବୁ ଜାଗା ଯାଇଛି। ଆମ ଏରିଆରେ ସବୁ ଜାଗା ମୁଁ ବୁଲିଛି।
ବ ରଜ ପର୍ବ ଯାଇଛି ବହୁତ ଯାଇଛି ଏବେ କିଛି ଦିନ ତଳେ କଣ କୁହନ୍ତୁ ତା ବିଷୟରେ କୁହନ୍ତୁ କିଛି। କଣ କଲେ ରଜେରେ ସବୁ? ମୁଁ ତ କୁଆଡେ କଣ ଗାଁରେ ତ ଅଛି ଯୋଥିବ ଗାଁ ର କଥା ଅଲଗା।
ଅ।
ଉ ବୁଲିବାକୁ କଣ ଏ ଯିବ ଏଇଠି ଯାଇଥିଲି ପାଖରେ ଆଉ। ଯାଇଛି ଏଇ ମହାବିନାୟ ଯାଇଥିଲି ଆଉ କୁଆଡେ ଯାଇନି।
ଓହୋ ମୁଁ ବି ମହାବିନି ଯାଇଥିଲି। ମୁଁ ମହାବିନି ଯାଇ ସେଠି ମିନି କେଦାରନାଥ ଯାଇଥିଲି। ଆମର ଯାଇଥିଲି ନେମାଳ ଯାଇଥିଲି। ଉଦୟଗିରି ଯାଇଥିଲି ରତ୍ନଗିରି ଯାଇଥିଲି। କେତେବେଳେ ବୁଲି।
ହୁଁ। ହୁଁ।
ଆଉ କଣ କୁହ?
ଆପଣ ବହୁତ ବୁଲିବା ବୁଲିବା ପ୍ରିୟ ଜଣା ପଡିଛନ୍ତି।
ଆ ଏଇପାଖି ବର୍ଷା ଆମ ଆଡେ ହେଲା ତ?
ବି ଆମ ଆଡେ ବି ସେମିତି ହୋଉଛି ଏବେ ଆଉ ଲାଗି ରହିଛି। ଆଜ୍ଞା ଏ ତ ଏମିତି ବ ବର୍ଷା ପାଗ ଏଇ ଦିନ ସେୟା। ଏମିତି ବର୍ଷା ଚାଲି ରହିବ ଆଉ କଣ କରିପାରିବା।
ହଁ ହଁ ବର୍ଷା ଦିନ ହବ ସେଇୟା ଆଉ କଣ କହିଲେ କଣ ହବ। ହଁ
ଆଜ୍ଞା। ବୋଉ କୁହନ୍ତୁ ଆପଣଙ୍କ ସିଆଡେ ଚାଷ ବାସ କଣ ହଉଛି? କୁହନ୍ତି ଭିତରେ କଣ କୁହନ୍ତିୁ?
ବା କିିଛି? ଆଜ୍ଞା।
ଚାଷ ଭିତରେ କୁହନ୍ତୁ ଆପଣ ସେଆଡେ କେମିତି କଣ କଣ ହଉଛି ସବୁ? ପନିପରିବା କଣ ଲାଗିଛି?
ପନିପରିବା ଆମର ଏ ଲାଗିଛି ଏଇ କଲରା ଭେଣ୍ଡି ଫେଣ୍ଡି ଲଗେଇଛନ୍ତି।
ଆଜ୍ଞା। ଆଉ ଆମର ତ ଆମର ତ ଚାଷ କର ଆମର ତ ଚାଷ କରନ୍ତି ଆଉ। ଯୋଉ ବାଇଗଣ ଫାଇଗଣ ଚାଷ ହୁଏ। ଏବେ ତ ବାଇଗଣ ସିଜିନ ନୁହଁ। ଏବେ ଏମିତି ଲାଗିଛି ଏମିତି ଆଉ ଆଗକୁ ତ ଧାନ ଫାନ ଲାଗିବାର ଅଛି।
ଆଜ୍ଞା ଆଜ୍ଞା।
ବୋଉ।
ଆଉ ଆପଣଙ୍କୁ ଏ ଆପ୍ ବିଷୟରେ କେମିତି ଭଲ ଲାଗିଲା କାରିଆ ଆପ୍ ଟା?
ଆପ୍ କଣ ଏମିତି ଦେଇଥିଲେ ଏଇ ବଳିଆ ଭାଇ ଏମିତି କିଛି ଦେଇଥିଲେ ମୁଁ ଦେଖିଲି ଦେଇଥିଲେ। ମଇ ହଉଛି ସେଠି ସେଥିପାଇଁ ଆପଣଙ୍କ ରେ କଥା ହଉଛି ଆଉ। ଆଉ ମୁଁ କଣ କହୁଥିଲି କି ଆପଣ ସେ ସେ ନା ଟା ସେ ନା ଟା କହିପାରିବେନି? ଏହା ପରେ
ନାଁ ଟା କହିପାରିବିନି ଆପ୍ ର।
ହଁ କୁହ?
ବୁଝିଲେ ବୁଝିଲେ କି?
ଆଜ୍ଞା ଆଜ୍ଞା ବୁଝିଲି।
ଆଜ୍ଞା। ହଉ ଆପଣ କଣ କ କହୁଥିଲି ଆଉ ଆପଣ ଆମର ଫ୍ୟୁଚର ପ୍ଲାନିଂ କଣ ଅଛି?
ଫ୍ୟୁଚର ପ୍ଲାନିଂ ତ ନାହିଁ କିଛି। ଏମିତି ନିଜର କିଛି ବିଜେନେସ୍ ଷ୍ଟାର୍ଟ କରିବାର ଅଛି ଆଉ। ଆଉ ଅଣ୍ଡରରେ ରହି କାମ କରିବାର ନାହିଁ ଆଉ। ନିଜ ଅଧୀନରେ ରୁହନ୍ତୁ ଆଉ, କେହି କିଛି କହିବାର ନାହିଁ ଆଉ।
ପ୍ରେମୀ ଲାଗୁଛନ୍ତି ଆଉ।
ଆଜ୍ଞା, ଆଜ୍ଞା।
ମୁଁ ମୁଁ ତ ଏ ମୁଁ ତ ଆପଣଙ୍କୁ କହିଥିଲି ମୁଁ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ କରିବି ତାପରେ ଶିକ୍ଷିକ ଲାଇନ୍ ଯିବାର ଇଚ୍ଛା ଅଛି ଆଉ।
ଆଜ୍ଞା, ଆଜ୍ଞା।
ହଁ ଆପଣ ଆପଣ ସାଡେ କଣ ମାଛ ଫାଛ ଚାଷ ହୁଏ କି ଏମତି?
ହଁ ମାଛ ଚାଷ ହୁଏ ଆଉ, ଲୋକ କରନ୍ତି ଆଉ।
ମୋ ଆଡେ ବି ହୁଏ ବହୁତ ଲୋକ ଅଛନ୍ତି ସିଏ ଚାଷ ହୁଏ। ମାଛ ସବୁପ୍ରକାର ମାଛ ଅଛି।
ଆଉ କଣ ରଥଯାତ୍ରାରେ ପୁରୀ ଯିବାର ଅଛି?
ଯେ ତେବଲ୍ ଭାବୁଚି ଯିବାର ଅଛି ଦେଖା ଯାଉ କଣ ହଉଚି। ଡୋରି ଲାଗିଲେ ଯିବାକୁ ତ ପଡିବ।
ଡୋରି ତ ଲାଗିଲା ମାନେ ଯିବେ ହିଁ, ଯେତଳ ଯାଏଁ ଡୋରି ନ ଲାଗିଛି ଯାଇପାରିବେନି।
ହଁ, ହଁ। ତ କଥା ଆଉ ଆମ ବି ଏଠି ଏଠି ମୁଁ ଆଉ ରଥଯାତ୍ରା ତ ଆମ ଏଇଠି ବି ପାଖରେ ବି ଏମିତି ହୁଏ, ଗାଁ ରେ ଏ ପାଖ ଗାଁରେ ସବୁ ର ଥ ତିଆରି କରନ୍ତି, ମୁଁ ବି ଟଣା ଟଣି କରିଚି। ମୁଁ ସେଥିରେ ଇଏ ଆଉ କେବେ ପୁରୀ ଯାଇନି କିନ୍ତୁ ଆଉ ଏ ଏଥର ଆଶା ଅଛି ପୁରୀ ଯିବାର ଇଚ୍ଛା ଅଛି ଦେଖାଯାଉ କଣ ହଉଛି ଆଗୁକୁ।
ଏ ସମସ୍ତେ ଜଗାକୁ ଡାକନ୍ତୁ ଯିବେ ଆଉ।
ଆଉ କଣ କୁହନ୍ତୁ?
ମୁଁ କଣ କହିବି ଆପଣ ହଁ ତ ଆପଣ ଗାଁ ଆପଣଙ୍କ ଗାଁରେ ଯୋଉ ସ୍କୁଲ୍ ଜାଣିଛନ୍ତି ବଙ୍ଗଳାଲି ସ୍କୁଲୁ?
ଆଜ୍ଞା
ଆମ ମୋ ସ୍କୁ ତ ପଢୁଥିଲେ ଆମର ଇ ପାଖର ଉଁ, ଇଏ ପିଲା ଗୁଡା ଘର ପାଖ ପିଲା। ସେ ସ୍କୁଲ୍ ରେ ଆପଣ ପଢିଚନ୍ତି କି?
ହୁଁ।
ଉଁ, ସେଟା ସ୍କୁଲ୍ ଏ ଆମ ତ ମୁଁ ସ୍କୁଲ୍ ଯାଇନି ଆଉ ମୁଁ କଣ କରିବି, ମୁଁ ଏଠି ଓଡ଼ିଶାର ବିଦ୍ୟାଳୟରେ ପଢୁଥିଲି। ଓ, ସେ ସ୍କୁଲ୍ ଭିତରେ ରେ କଣ କୁହନ୍ତୁ କଣ କେମିତି?
ମୁଁ କହିଲି କଣ ଏବେ ଆମର ଜଣେ ସାର୍ ଶିକ୍ଷକ ରିଟାର୍ଡ ହେଲେ, ବରୁଣ ଚନ୍ଦ୍ର ବାରିକ
ହୁଁ। ତ ଯେ ସେ ଯୋଉ ସେ ସଭାକୁ ସଭାରେ ଆପଣ ଯାଇଥିଲେ ଗ୍ରହଣ କରିଥିଲେ ସେ ସଭା?
ନାଇଁ ଆମେ ସେ ଯାଇନୁ ତ ନାଇଁ ଆଜ୍ଞା ମୁଁ ତ ନଥିଲି ବାହାରେ ଥିଲି, କଟକରେ ମୁଁ ଯାଇନଥିଲି, ଇଚ୍ଛା ଥିଲା ଯିବା ପାଇଁ ପାଇଁ କିନ୍ତୁ ଯାଇପାରିନଥିଲି।
ଆଜ୍ଞା।
ତ ଆପଣ କଣ, କଣ ଭଲ ଲାଗେ ଆପଣଙ୍କୁ?
ଭଲ ଲାଗେ କଣ ଏଇଠିକା କିଛି ନାାଇଁ ବୁଲା ବୁଲି ଚାରିଆଡେ ଲାଇଫ୍ ଟାକୁ ଏଞ୍ଜୟ୍ କରିବାକୁ ଭଲ ଲାଗେ ଆଉ। ଆଜ୍ଞା ଆପଣଙ୍କୁ କଣ ଭଲ ଲାଗେ?
ଭଲକି ଆପଣ ଦେଖନ୍ତି ନା କ୍ରିକେଟ୍ ଖେଳନ୍ତି କ୍ରିକେଟ୍
ହୁଁ କ୍ରିକେଟ୍ ଖେଳେ।
ଆପଣ ଆଜ୍ଞା ଦେଖନ୍ତି ଖେଳ ଦେଖନ୍ତି ଆଇପିଏଲ୍ ବି ଦେଖନ୍ତି?
ହଁ ଆସ ଦେଖେ?
ବୁଟୁ ଭୂତ।
ଆମର ଚେନ୍ନାଇ ସୁପର୍ କିଙ୍ଗ୍, ଆପଣ କୋଉଟା ଆର ସି ବି?
ହୁଁ।
ଅହ।
ହଁ କଣ ଆପଣଙ୍କ ଆର୍ ସି ବି?
ନାଇଁ ଆମର ଚେନ୍ନାଇ ସୁପର୍ କିଙ୍ଗ୍।
ହୁଁ। ତାହେଲେ ଧୋନି ଫ୍ୟାନ୍?
ଧୋନି
ଓହୋ।
ଆପଣ ବିରାଟ୍ କୋହଲି ଫ୍ୟାନ୍ ଆଉ।
ଆଜ୍ଞା।
ଏ ଆମର ଗୋଟେ ସ୍କୁଲ ଗାଡି ଆଇଲାଣି ଛୁଆ ଗଲେଣି ସ୍କୁଲ୍।
ଘରୁ ସ୍କୁଲ୍ ଯାଉଛନ୍ତି ଛୁଆ କୋଉଠି କୋଉ ଗାଡି ଥିଲା?
ଏଟା ଏଇ ସମ୍ସଲପୁର୍।
ଖାଉଚି
ହଉ ସାର୍ କଣ କୁହନ୍ତୁ?
ହଁ ଆପଣଙ୍କ ସାଙ୍ଗେ ଆପଣ ଙ୍କ ସହ କଥା ହେଇକି ଭଲ ଲାଗିଲା ବହୁତ୍ ଧନ୍ୟବାଦ୍।
ଆଜ୍ଞା ସାର୍ ଧନ୍ୟବାଦ୍।
ହ ହଁ।
ଜୟ ଜଗନ୍ନାଥ୍।
ହଉ।